ହ୍ୟାଲୋଁ!
ହାଲୋ!
କଣ କରୁଛ?
ମୁଁ, ବସଚି।
ଆଉ ଖାଇସାଇଲଣି?
ହଁ।
ହଁ ହଁ ଆଉ ହଁ ଖାଇସାରିଲଣି ଆଉ ତମ ଆଡେ
ହଲୋ
ହାଲୋ
ହାଲୋ
ଆଉ ତମ ଆଡ଼୍ ଖରା କେମିତି
ସେମିତି ଆଜି ନର୍ମାଲ ଅଛି
ଓ ହୋ ଆଉ ଦେହପା ଭଲ ଅଛିେ ନାଇଁ
ହଁ ଭଲ ଅଛି ତମର ସବୁ ଦେହ ପାଇଁ ଭଲ ଅଛି
ହଁ ଭଲ ଅଛି ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା
ଘରେ ଭଲ
ଓ ହୋ ଆଉ କଣ ଖାଇଥିଲ
ସକାଳୁ କିଛି ଖାଇନି ଚାହା ଖ ଖାଇଥିଲୁ ଆଉ ତମେ କଣ ଖାଇଥିଲ ସକାଳୁ
ହଁ ମୁଁ ଏ ଟିକେ ଦହିବରା ଖାଇଥିଲି ଆଉ
ଓ ହୋ
ଆଉ ବର୍ଷା ବର୍ଷା ହେଇଥିଲା କି ନାଇଁ
କାଲି ରାତି ବୋଧେ ହେଇଥିଲା
ଓହୋ ଆଉ ତମେ ଏବେ କଣ ପଢୁଛ
ପଢୁଚ ପ୍ଲସ ଟୁ ସରିଲା ଏବେ ଡିପ୍ଲୋମା କରୁଛି
ଓ ହୋ
ତମେ?
ହଁ ମୋର ଏବେ ପ୍ଲସ୍ ଥ୍ରୀ ଫାଷ୍ଟ୍ ଇୟର ହେଲା
ହ ହୋ
ଆଉ ଆଗକୁ ତ ରଜ ଯାଇଥିଲା ଆଉ କଣ କେମିତି କଲ ରଜରେ
ରଜରେ ତ ଘରେ ନଥିଲି
ହଁ ହୋ ଆଉ ଆଗକୁ ବି ରଥଯାତ୍ରା ଆସୁଛି। କୁଆଡ଼େ ଯିବ ନା
ଦେଖିବା ଭାବୁଛି ଯିବି ବୋଲି।
ହୁଁ ହୁଁ।
ତମେ ରଜରେ କଣ କଲ।
ହଁ ଆମ ଗାଁ ପାଖ ଆମ ଗାଁ ରେ ତ ଏତେ କିଛି ଭଲ ହୁଏନି ଆମ ଗାଁ ପାଖରେ ଗୋଟେଇ ଗାଁ। ସେଠିକି ଆମେ ଯାଇଥିଲୁ ବୁଲାବୁଲି ଟିକେ କରିଥିଲୁ ଆଉ।
ଓହୋ ଆଉ ରଥଯାତ୍ରାରେ କଣ ପ୍ଲାନ୍ ଅଛି?
ଆମ ଗାଁ ତ ରଥ ହୁଏ ଆଉ କୁଆଡ଼େ ଯିଉଁ।
ହଁ ଉହୁଁ।
ଆମ ଗାଁରେ ଭଲ ରଥଯାତ୍ରା ହୁଏ।
ଓହୋ।
ଆଉ
ଆଉ ଏବେ କୁଆଡେ ବାହାର ଯାଇଥିଲ ନା ଘରେ ସବୁ ଏବେ।
ହଁ ମୁଁ ପୁରୀ ପାଞ୍ଚ ଦିନ ତଳେ ଯାଇଥିଲି।
ଓହୋ ମୁଁ ଏଇ କାଲି ପୁରୀ ଯାଇଥିଲି।
ଓହୋ କଣ କଣ ସବୁ ଆଣିଲ।
ଆଣିଲେ ତମ ବହୁତୁ ଜିନିଷ କିନ୍ତୁ ଆଣିଲି କେବଳ
ହୁଁ ଗୋଟେ ବ୍ୟାଗ୍ ଟେ ଆଶିଥିଲି ଆଉ ଭାଇ ପାଇଁ ଗୋଟେ ସାର୍ଟ ଆଉ ଏମତି ନର୍ମାଲ ଜିନିଷ
ଆମେ।
ହଁ ମୁଁ ତ ଯାାମ ତ ସେଠି ବହୁତ ଆମେଥାି ରାତିରେ ଯାଇଥିଲୁ ଏତେ କିଛି କିଣାକଣି କନ ଖା ଟିକେ ଭୋଗତ ଧରିକି ବାସ ପଳେଇଲୁ।
ଓ ରାତି ଗଲା ସକାଳେ ପଳେେଇ ଆସିଲ।
ହଁ ନା ଫାଷ୍ଟ ଆମେ ଭୁବନେଶ୍ୱର। ଥିଲୁ ତାପ ଗଲୁ ପୁରୀ ରାତିରେ ରାତିରେ ଟିକେ ଦର୍ଶନ କରିକି ସକାଳୁ ପଳେଇ ଆସିଲୁ।
ଓ ହୋ।
ହଁ ଆଉ ତ ମାମୁଁର ଗାଁରେ ଯାଇଛ ନା ନାଇଁ।
ମାମୁ ଘର ଆଡେ ଯାଇନିମା। ଥିଲି ଭୁବନେଶ୍ଵରରେ ତ ଆସେ ହେଇଗଲା ଥିଲି ଭୁବନେଶ୍ଵରରେ ତ ଆସିଲି ତାପରେ ସେଇଭଡ ଯାଇଥିଲି ପୁରୀ ପୁରୀରୁ କାଲି ଫେରିଲୁ।
ହ ଭୁବନେଶ୍ଵରରେ ତମେ ପଢୁଛ।
ନାଇଁ ମୁଁ ଏଠି ଉପରେ ପଡୁଛି।
ଅ ହଁ।
ତମେ ପୁଣି ପ୍ଲସଥ୍ରୀ କୋଉଠି କରିବ।
ହ ହଁ ପ୍ଲସ୍ତ୍ରୀ ଆମ ଗାଁ ପାଖାପାଖି ଗୋଟେ ଗାଁ ଅଛି ସେଇଠି ମୁଁ କରେ ପ୍ଲସ୍ ଥ୍ରୀ।
ଓହୋ।
ହ୍ୟାଲୋ।
ହାଲୋ।
ହଁ ନେଟୱର୍କ ଟିକେ ପାଉନି ନା।
ହଁ ହ।
ତମେ କଥା ଆ ସବୁନି ଏତେ।
ଓ ହୋ।
ଆଉ
ଆଉ କଣ
ଏବେ ଉଠିଲୁ ବୋଧେ?
ହଁ ଉଠିଲିଣି ସକାଳ ଛଅଟା ହେଇଗଲାଣି ଉଠଥିଲି ମୁ ଏବେଇ ଖାଇଥିଲି ବସିଛି।
ହୁଁ ଛୁଟି ହେଇଛି କଲେଜ ତ ଗାଁକୁ ଆସିଛି।
ଆଉ, ତମେ ଭାଲୁକୁଣି ଓଷା କର ନା ନାହିଁ?
ହଁ କରେ। ତମେ ବା କର ନା ନାଇଁ।
ନାଁ ଆମର ତ ଭାଲୁକୁଣି ନାହିଁ ସେଥିପାଇଁ ମୁଁ କରେନି।
ହୁଁ।
ତମ ସାଇ ରେ କର।
ହୁଁ ହଁ। ହଁ ସାହିରେ କରନ୍ତି ବୋହୁତ ଛୁଆ ଅଛନ୍ତି ସାଙ୍ଗମାନେ। ମିଶିକି ସବୁ କରନ୍ତି ଆଉ।
ହଁ ହୋ। ହଉ ଦୁର୍ଗା ପୂଜା ଦଶହରା ଆମର ଜଣେ ଦେଇ ଡେଥ୍ କରିଯାଇଥିଲେ ନା ସେଥିପାଇଁ ସେଦିନ ଠୁ ଆଉ କରୁନି।
ଓହୋ।
ଆଉ ଦଶହରା ଭଲ ହୁଏ ନା ନାଇ।
ହଁ ଭଲ ହେଇଦ ସରେ। ତମ ଆଡେ ଦଶହରା ହୁଏ ନା ନାଇଁ?
ହଁ ଆମ ଆଡେ ବି ଦଶହରା ଆମର ଦଶହରା ନୁହଁ ଲକ୍ଷ୍ମୀ ପୂଜା ଭଲ ହୁଏ।
ଓହୋ।
ହଁ ମେଲୋଡ଼ି ଫେଲୋଡି ହୁଏ। ଭଜନ ସନ୍ଧ୍ୟା ଏସବୁ ହୁଏ ଆଉ।
ଓ ହୋ ଭଲ ଆଉ।
ହଁ।
ଆଉ ଦଶହରାରେରେ କୁଆଡେ ବାହାରକୁ ମାନେ ମାମୁଁ ହର ଘରେ ଯାଅ ନା ଘରେ।
ହଁ ମୁଁ ମାମୁ ହରିଠିକି ଯାଏ। ତାଙ୍କର ଟିକେ ଦୁର୍ଗା ପୂଜା ଭଲ ହୁଏ। ମୁଁ ତ କେତେ ଦେଖି ଦେଖି ଏଠି ଲକ୍ଷ୍ମୀ ପୂଜା ଦେଖିନି ସେଥିପାଇଁ ପଲେଇବି ମାମୁଁ ହର ଠିକି।
ଓହୋ।
ଓ ଆଉ ରୋଷେଇ କଣ ଶିଖିଛ ନା ନାଇଁ?
କିଛି କିଛି ମୁଁ ଖାଲି ଚା ଆଉ ସେମିତି ରୁଟି ଫୁଟି ଆଉ। ତମେ।
ହଁ ମୁଁ ଭଜା, ଇପି ଏଇରା ଶିଖିଛି ଆଉ।
ଓହୋ। ଆଉ କି କାହା କରି ଦିଅ ନା ନିଜେ ଖାଇବା ପାଇଁ।
ହଁ ଆମ ଘରେ ମୋ ସାନଭାଈ ଅଛି ଦାଦାଙ୍କ ପୁଅ ଝିଅ ଆମେ କରି ଖାଉ। ମୁଁ କରିଦେ ସେମାନେ ଖାଆନ୍ତି। ଆଉ ଭଜା ଭଜା ଯଦି ଆଣ୍ଟି ନଥିବେ କି ଏଉ ନଥିବେ ଭଜା ଭଜ ପିଲା ଉଁ ଆମେ ସମସ୍ତେ ଖାଉ ପଖାଳ।
ଓହୋ।
ଆଉ ତମେ କେବେ ରୋଷେଇ କରିଦେଇଛ କି ନାଇଁ ତମ ଘରକୁ?
ହଁ ରୋଷେଇ ହୁଏ ସେମତି ଯେତେବେଳେ ଘରେ କେହି ନଥିବେ।
ଓ ହୋ
ଆଉ ପୁରୀ ଯାଇଥିଲ ସମୁଦ୍ର ସମୁଦ୍ର ଆଡେ ଯାଇଥିଲା ନା।
ହଁ ଯାଇଥିଲୁ ଲହଡିବି ଭାଙ୍ଗିଥିଲୁ।
ଓହୋ
କ ନାଇଁ ଗାଧାଗୁଧି କରିଥିଲ ନା।
ହଁ ସକାଳୁ ଯାଇଥିଲୁ।
ଓ ହୋ
ସାଙ୍ଗମାନେ ସବୁ ମିଶିକି ଯାଇଥିଲୁ।
ଓ ହୋ ଭଲ ସାଙ୍ଗମାନଙ୍କ ସହିତ ଗଲେ ଅଲଗା ମଜା ଗୋଟେ।
ହଁ
ତମେ କେତେ ବର୍ଷ ହେଲା ଡିପ୍ଲୋମା କଲଣି?
ଡିପ୍ଲୋମା ମୋର ଏଟା ସେକେଣ୍ଡ ଇୟର ଦି ବର୍ଷ ହେଇଗଲା।
ଓ ହୋ
ପ୍ଲସଥ୍ରୀ ଫାଷ୍ଟୟାର ପ୍ଲସଥ୍ରୀ ପରେ ପୁଣି କଣ କରିବ ନା ବା କଣ ମାନେ
ଦେଖିବା କିଛି ଭାବିନି ପ୍ଲସ୍ଥ୍ରୀଟା ସରୁ କମ୍ପ୍ଲିଟ୍ କରିସାରେ ତାପରେ ଯାଇକି ଯାହା।
ହୁଁ
ହଉ କାଲି ତ ଆମ ଆଡେ ବହୁତ ଜୋର ବର୍ଷା ହେଇଲାଣି ତ ଆମ ଆଡେ ହେଇନଥିଲା ବୋଧେ।
ଆମ ଆଡେ ସେମିତି ନର୍ମାଲ ଆଉ।
ଓ ଆମର ତ ଇଆଡେ ବହୁତ ଜୋରେ ବର୍ଷା ହେଇଥିଲା କାଲି। ବର୍ଷା ସହିିତ ପବନ୍
ଓହୋ ଆଉ ତମ ସାଙ୍ଗମାନେ ସବୁ କେମିତି କଣ, ସାଙ୍ଗ ମାନଙ୍କ ସହିତ ମିଶାମିଶି
କଣ କହିଲ?
ମାନେ ସାଙ୍ଗମାନଙ୍କ ସହିତ ମିଶାମଶି ସବୁ କଣ କେବେ ଯାଇଛ ପ୍ଲାନ ଫ୍ଲାନ୍ କରୁଛ ବାହାରକୁ ସାଙ୍ଗମାନଙ୍କ ସହିତ।
ହଁ ବହୁତ କରିଛୁ ଯେ- ହେଲେ ଜଣେ କହିବ ବହୁତ ବ୍ୟସ୍ତ ଅଛି ମୁଁ ଜିମିନି, ଆଉ ଜଣେ କହିବ ମୁଁ ଯିମିନି ଘର ଲୋକ ଛାଡୁନାହାନ୍ତି, ଏମିତି। ଆଉ ଖାଲି ଆମେ ସାହିଛୁଆ କେତେବେଳେ କେମିତି ଆମର ନଦୀଟ ଅଛି, କେତେବେଳେ କେମିତି ଚାରିଟା ପାଞ୍ଚଟା ବେଳେ ସେ ନଦିଆଡେ ଟିକେ ବୁଲାବୁଲି କରିଦଉ।
ଓହୋ
ବୁଲାବୁଲି କରିକି ଆସୁ।
ଓ ହୋ ହଁ ବେଡେ ହଉତ
ହଁ
ଏଇ ତ ସାଙ୍ଗମାନେ ପ୍ଲାନ୍ କରିଥିବୁ ଭାଙ୍ଗିଦେବେ ଆଉ।
ହଁ କମ ଘର ଲୋକ ଛଡନାହାନ୍ତି କ ଆମେ ଯିବା କେହି ଯିବେନି ଆମେ କଣ ଖାଲି ଯିବା?
ହଁ
ଏଇଆା ଆଉ ତା ଘରେ ଛାଡିବେନାଇ ଏମତି। ତାପରେ ଖରାଟା ବି ବହୁତ ଜୋରେହଉଚି କୁଆଡେ ଯିବା ପାଇଁ ବାହାରକୁ ବାହାରିବା ପାଇଁ ଇଚ୍ଛା ହଉନି।
ହଁ ଏବେ ଖରା ବର୍ଷା କେତେବେଳେ ହେଉଛୀ କଣ ବାହାରି ଥିବୁ ବର୍ଷା ହଉଛି।
ତାପରେ ଆମେ ଭାବୁଥିଲୁ ଗୋଟେ ଭୋଜି କରିବୁ ବୋଲି ସେଇଟାଇମିରେ ବର୍ଷାଟା ହେଲା। ଆଉ ତ ଭୋଜି ପାଣି ଉପ କ୍ୟାନ୍ସଲ ହେଇଗଲା।
ଓ ହଁ
ତାପରେ ଯୋଉ ଖରାପ ବି ହଉଛି ଆଉ କି କୁଆଡେ ଭୋଜିଭାତ ଯିବ। ବାହାରକୁ ତ ବାହାରି ହଉନି, ଯାହା କରିବୁ ସେଇ ଘର ଭିତରେ।
ହଁ ଆ ଯୋଉ ପୁରୀ କୋଉଥିରେ ଯାଇଥିଲ?
କଣ କହିଲ?
ପୁରୀ ଯାଇଥିଲୁ କୋଉଥିରେ ଯାଇଥିଲ?
ଆମେ ଟ୍ରେନ ଆମର ଏପଟ ଟ୍ରେନ ଟିକେ ସୁବିଧା ନା ସେଥିପାଇଁ ଆମେ ଟ୍ରେନରେ ଯାଇଥିଲୁ।
ଓ ହୋ
ତାପରେ ଆମ ଗାଁ ପାଖାପାଖି ପୁରା ଟ୍ରେନ ସେଥିପାଇଁ ଆମେ ଟ୍ରେନରେ ପଳେଇଥିଲୁ।
ଓ ହୋ ତମ ଫ୍ୟାମିଲି ଯାଇଥିଲ ନା?
ହଁ ମମି ବାପା ଦାଦାଙ୍କ ଝିଅ ପୁଅ ମୁଁ ଆଉ ଜଣେ ମାମୁ ଝିଅ ଆସିଥିଲେ ସିଏ
ଭଲସେ ଦର୍ଶନ କରିକି ଆଇଲ?
ହଁ ରାତି ଆଠଟାରେ ଆମେ ପଶିଲୁ ଆଉ ବାହାରିଲୁ ଭୋରୁ ସାଢେ ଦିଟାରେ ସେଟା ଟିକେ ବହୁତ ଜାମ୍ ଥିଲା ନା
କୋଇ ହେଲା
କଣ କହିଲ?
କଉଦିନ ଯାଇଥିଲ?
ଏଇ ପାଞ୍ଚ ଦିନ ତଳେ ଯାଇଥିଲୁ ଆମେ
ଓହୋ ଅସନାସନ କରିକି ଆଲ
ହଁ ତାର ସିନା ବହୁତ ଜାମ୍ ଥିଲା ରାତିରେ ଗଲୁ ସେଥିପାଇଁ ବହୁତ ଜାମ ରାତିରେ ସଖାଳୁ ପୂରା ଭୋରୁ ବାହାରିଲା କୁ ସା ଦିଟା ପୁରା ଆଉ।
ଓ ହୋ। ଆଲୋ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
ଆଉ ପୁଣି କେବେ ଯିବାର ପ୍ଲାନ୍ ଅଛି ପୁଣି ପୁରୀ?
ହ ଆଉ ଦେଖିବା କେବେ ଆଉ ଜଗା ଡୋରି କେବେ ଲାଗୁଚି। ଫୁଣି ନହେଲେ ଯିବୁ ଯଦି ଡୋରି ଲାଗିବ ପୁଣି।
କିଏ ମାନେ ରହିଥିଲ ନା ହେସ୍
ହଁ ଫାଷ୍ଟ ଆମେ ଯାଇଥିଲୁ ଭୁବନେଶ୍ଵର। ଭୁବନେଶ୍ବରରେ ରହିଲୁ ସେଦିନ ରାତିଟା। ତାପଦିନ ଆମେ ପୁରୀ ଯାଇଥିଲୁ। ଗାଧା ଗୋଧି କରିକି ସେନ ଏ ନେଇଥିଲୁ ରୁମ୍ ତାପରେ ତଥାପି ତ ଆମେ ଗଲାବେଳକୁ ଭିତରକୁ ହେଇଗଲା ସାଢେଦିଟା ତିନଟା ତାପରେ ଆଉ ଯା ରୁମ୍ ଟା ଖାଲି ଟାରେ ଆମେ ନେଇଥିଲୁ। ତାପରେ